ହାଲୋ।
ହାଲୋ।
କଣ କରୁଛ? ହାଲୋ। କିଛି କହୁନ ଯେ?
ହାଲୋ।
ଆ ସୋନା ଲଚନା
ହଁ, କଣ କରୁଛ? ହଁ। ଖାଇସାରିଲଣି? ଖାଇବା ସରିଗଲା?
ହଁ, ସରିଗଲା।
ହଁ, ସରିଗଲା।
ହୁଁ ହଁ
ଏବେ ଆସିଲେ, ଆଉ ଟିକେ ପରେ ଖାଇବୁ ଆଉ। ହାଲୋ। ହାଲୋ।
ହାଲୋ।
ହଁ, ଶୁଣା ଯାଉନି ଥରେ ଥରେ।
ମୁଁ କହିଲି ଭୁବନେଶ୍ୱରରେ ତ ସମସ୍ତେ ଲେଟରେ ଖାଇବ ଆଉ।
ଆମଟା ବୋଧେ ଟିକେ ଟିକେ ଶୁଣା ଯାଉନି।
ହଁ
ହଁ ହଁ ହ ସୁଣା
ମୁଁ କହିଲି ଭୁବନେଶ୍ଵରରେ ତ ଲେଟରେ ଖାଇବା ଆଉ।
ଏ ଏବେ ତ ଆସିଲେ ଆଉ।
ହୁଁ, ସହର, ସହର, ଗାଁ, ଗାଁ।
ହଁ ଏବେ ଆସିଲେ ସବୁ ହିସାବ କିତାବ ଚାଲିଚି। ତାପରେ ଖାଇବେ ଆଉ।
ହୁଁ।
ଗ୍ଲୋକଜ ପାଣି ଟିକେ ପିଇଲେ। ତ ଆମବିତାଜି ବାାତ କରିଦେଇଚି। ଝିମାନେ ଝିଅ ର ଅଟା କରିଦ ମୋର ମନେ ନାହିଁ ଥୁଆ ହେଇଛି ତା ପାଇଁ ଦି, ତିନ ପଟ ସେ ରୁଟି ଯାଉଛି କହିବି ବେଲି ଦବ।
ମୁଁ ବି ସେଇ ରୁଟି ଖାଇଲି।
ରୁଟି, ଆମ ରାଜେଶ ଭଲ, ହୁଁ
ଏଇ ମୋଟା ଲାଗି ରୁଟି ଖାଉଛି ରାତିରେ।
ଆଉ ତମେ ଟିକେ ମୋଟା କଣ?
ହଁ।
ଓହୋ ଆମେ ତ ମା ଝିଅ ପୁର ପତଳା ହଲୁଚୁ ଆଉ।
ହଁ, ଦେଖିଥିଲି ଫଟରେ।
ହେହେଁ ପୁରା ପତଳା, ଟିକେ ମୋଟା ହେଲେ ଭଲ ନା ଆଉ। ଆଉ କଣ ସବୁ କୁଆଡ଼େ ଆଉ କଣ ବୁଲିବାକୁ ଯାଇଥିଲ, କଣ ଭଲ ମନ୍ଦ?
ନାଇଁ ଆଉ କୁଆଡେ ବୁଲିବାକୁ ଯାଇନୁ। ଏଥର ଆସି ଆସିଲେ, ବାହାରିଚୁ ପୁରୀ ଆଉ ଘଟଗାଁ ଯିବୁ ବୋଲି।
ହଁ ଯଅ ଯେତେବେଳେ ଆସିଲି ବୁଲାବୁଲି କି ବୁଲିବ ଚାରିଆଡ଼େ।
ସେ ଯେତେବେଳେ ଆସିଲେ ତ ବୁଲାବୁଲିରେ ଆମର ଦଶ ଦିନ, ଆଉ ପାଞ୍ଚ ଦିନ ଘରେ। ଏଇନ୍ତି ହେଇ କି ଟାଇମ ଚାଲିଯାଏ।
ଆଉ ବୁଲିବ ନାଁଇ କେମିତି, ଏତେ ଦିନ ସିଆଡଡେ ରହିବେ।
ହଁ ବା, ଆଉ କଟକର ଗୋଟେ ଜାଗାଟେ ଥିଲା ସେଇଠିକି ଏବେ ଯାଇଥିଲୁ ବୁଲି।
ଓ କଟକରେ?
ହଁ, କଟକ ରେ ଗୋଟେ ଆ ଆମ ଗାଁ ଏପଟେ ଗଲା ବେଳକୁ ବାଟରେ ଗୋଟେ ଅଛି ଗହଳ ବାଙ୍କ କ ଗୋଟେ ଜାଗା ଟା, ସେଇଠିକି ଯାଇଥିଲୁ ବୁଲି। ଦକ୍ଷିଣକାଳୀ ମନ୍ଦିର ହେକା ଅଛି ଭଲ ହବ ଜାଗାଟେ। ଭୋଜି ହେକା କରିବାକୁ ଶୀତଦିନେ ଭଲ।
ତମକୁ ପିଠା କରିଆସେ ସବୁ?
ହଁ, ସେମିତି।
ହୁଁ, ହଁ ଏ ଏ ଆମେ ତ ଏମିତି ବହୁତ ଲେଟରେ ମୁଁ ବସି କଲିି, ମୋ ଶାଶୁ ସବୁ କରୁଥିଲେ। ମୁଁ ତାଙ୍କଠୁ ଦେଖିକି ସବୁ ପିଠା କାକେରା, ମଣ୍ଡା, ଇଟିଲି ସବୁ ଏ ଆଗରୁ ହେଇଥି ପାଇଁ ଆସିନି।
ମତେ ଏ ଚକୁଳି, ଇଟିଲି, ବରା ଆସିଚି।
ହଁ, ଆସୁଚି ତ ଆଉ।
ଏଇ ସାଧା ପିଠା ମଣ୍ଡା ଆସିନି। କା କାକରା ଆସିନି।
ହଁ ଏଇଟା କରିବ ଏତେ କିନ୍ତୁ କଣ ବର୍ଷେ କ ନ ବାହାଘର ଦେଢ଼ ବର୍ଷ ହେଇଛି ଆଉ। ମୋତେ ତ ଏତି ମୁଁ ମୋ ଶାଶୁ କରନ୍ତି ମୋ ଏଠୁ ମୋ ଶାଶୁ କହିଲେ ତୁ ଶିଖିବୁ ନା ଆଉ। ମୁଁ ସେଠୁ ମଣ୍ଡା କାକେରା ସବୁ ଏବେ ମୁଁ ନିଜେ କରି ଦେଉଛି।
ଭଲ ମତେ ଲାଗୁଛି ମୁଁ ସେଗୁଡା କେବେ ଶିଖିପାରିବି ନି।
ନାଇଁ ହେଇଯିବ କିଛି ନାହିଁ ମୁଁ ତ ସେମିତି ଭାବୁଥିଲି। କହିଲି ମୋ ଦ୍ୱାରା ହେରା ହବନି, କିନ୍ତୁ ହେଇ ଯାଉଛି। ଯେତେବେଳେ ଚାହିଁଲେ ମାନେ ମଣ୍ଡା କଣ କାକରା କଣ ସାଙ୍ଗେ ସାଙ୍ଗେ କରିଦେବି। ହୁଁ।
ନାଇଁ ଏବେ ଆମ୍ବ ଦିନେ ଆ ଥରେ ଆମ୍ବ ରେ ପିଠା କରୁଥିଲି ଆମ୍ବ ଇଟିଲି
ଓହୋ ଆମ୍ବର ବି ପିଠା ମୁଁ ସେଇଟା ଜାଣିନି।
ହଁ ଆମ୍ବ ଆମ୍ବ ଯୋଉ ତା ରସ ଗୁଡା ବାହାର କରାହେଇଯିବ
ଓହ ତା ରସଟା ତାପରେ ଚୁନା
ତାପରେ ଚାଉଳ ଚୁନା ମିଶିବ, ଚିନି ଲୁଣ ଟେଷ୍ଟ ଲାଗିଲା ପୁରା କେକ୍ ଟାଇପ୍ ର ଲାଗିଲା।
ଓ ହୋ ଆଉ ବଢିଆ ଭଲ ଜିନିଷଟା ତମେ ତାହେଲେ କରିଛ।
ହଁ ଦଶପଲା ପଟେ ସେଗୁଡା କରନ୍ତି ମୁଁ ଶିଖିଥିଲି।
ହଉ ମୁଁ ଜାଣିଛି ଆମର ପଣସ ଆଙ୍କର ଅଠେଇରେ ପଣସ ସଲେଇ ମୁଢ଼ିରେ ଆମେ ଖାଉ। ପକୋଡ଼ି ବି ଛାଣୁ ପକୋଡ଼ି ପଣସ ପକୋଡ଼ି। ଏଉଡା ହଁ ପାଚିଲା ପାଚିଲା ପଣସ ଯୋଉ ପଣସ କାଢ଼ିଦେବା। କାଢ଼ି ଦେଇକି ଜି ଏ ଯେଉଁ ଗୋଟେ ପରିବା ଛାଆଣୁନେ ଏବେ ରସ ର ଯୋଉ କଣା କଣା ହେଇକି ଆସିଥିବ ସେ ରେ ସବୁ ମାନେ ବେଲାରେ ଥୋଇକି ଚଲେଇଦବ ପୁରା ହାତରେ ହେଇକିରି। ତା ଦୋରୁଅ ଟା ବାହାରିଗଲେ ଚୂନା ଇଏ କରିକି ଗ୍ରାଇଣ୍ଡରରେ ତା ଫେଣ୍ଡି ଦବ ଟିକେ। ବଢ଼ିଆ ଲାଗିବ ପଣସ ପକୋଡ଼ି। ହୁ। କେତେ ମୁଁ ଏବେ ଆମ ଶାଶୁରରୁ ଦୂର ଆମେ ଟ୍ରାଏ କରିବୁ ଗାଁରେ। ଏଇଠି ଗୋଟେ ଥରେ କରିଥିଲି ଆର ବର୍ଷ। କାମ ପ ତାର କହଲେ ତମେ କଣ ପଣସ ରୁ ପକୁଡି କରୁଛ, ମୁଁ କହିଲି ହଁ। କଣ ସବୁ ଭଲ ନୂଆ ଜିନିଷଟେ ଆଉ।
ମୁଁ ପଣସ ମୁଢି ବି କେବେ ଖାଇ ନଥିଲି ଆମ ଯାହା ହେଇ ସୁଆଁ ପଡା ଝିଅ। ସିଏ ମତେ ଶିଖେଇ ଦେଇଥିଲେ। କହିଲେ କି ପଣସରେ ମୁଢି ଖାଇଲେ ଭଲ ଲାଗିବ
ଓହୋ ପଣସ ପକୁଡି ବଢିଆ ଲାଗିବ, ନା ପଣସ ମୁଢି ହଁ।
ପଣସରେ ମୁଢି ଗୋଳେଇକି, ଆମ ପଟରେ ମୁଢି ଏରା ଗୋଳେଇକି କେହି ଖାଆନ୍ତିନି। ମୁଁ ଜାଣିନଥିଲି କେବେ ଖାଇ ନଥିଲି।
ବଢିଲ ତମ ଗାଁରେ ଦଣ୍ଡ ନାଚ ହୁଏନା?
ନା ଆମ ଗାଁରେ ହଉନି ମୋ ଶାଶୁ ଘର ଗାଁ ରେ ହଉଛି।
ଓହୋ ତମ ଗାଁରେ ହଉନି?
ନା।
ହ ସବୁ ଗାଁଡେ ଏବେ ତ ତମ ଶାଶୁ ଘର ଗାଁର ହଉଛି। ଆଉ ଆମ ଶାଶୁୁର ଘର ଗାଁରେ ବି ଅଛନ୍ତି ଠାକୁର।
ବଢିଆ ଲାଗେ ଦେଖ ଖିବାକୁ ଦଣ୍ଡ
ହୁଁ ହୁଁ ଆମେ ତ ଯାଇପାରୁନୁ ଏବେ ଏଇ ବର୍ଷ ନା ଯାଇପାରୁନୁ। ଆମର ଏ ବର୍ଷ ଝାମୁ ଚଲା ଥିଲା ଝାମୁ ଚାଲିଲେ।
ଏଟି ଆମ ବାପ ଘର ଗାଁ ରେ ଝାମୁ ଚାଲୁଶନ୍ତି।
ଅହ ଆମ ବାପ ଘର ଗାଁରେ।
ମାନେ ମଙ୍ଗଳା ଠାକୁର ପଣା ସଂକ୍ରାନ୍ତି କୁ ଜଣଙ୍କ ଦେହରେ ମଙ୍ଗଳା ଠାକୁର ଲାଗୁଶ ଛନ୍ତି ସିଏ ଝାମୁ ଚାଲୁଛନ୍ତି କିନ୍ତୁ ଆମ ଗାଁରେ ଦଣ୍ଡ ନାହିଁ।
ଓହୋ ଏମିତି ତା ହେଲେ ଆଉ।
ହଁ ହେଟା ଗୋଟେ ଯାତ୍ରା ହଉଚି ଗୋଟେ ପରମ୍ପରା ରହିଆସ୍ ଚି ଷାଠିଏ ପଅଷଠି ବର୍ଷ ହେଲା ଏମିତି କରାହଉଚି।
ଓହୋ ଆମେ ଏବେ ଥରେ ପୁରୀ ଯାଇଥିଲୁ ଯେ ବର୍ଷା ହେଲା ଯେ କଣ ନ ଦେଖିବ ତ ଠାକୁର ଦର୍ଶନ କଲୁ। ଠାକୁର ଦର୍ଶନ କରିକି ଗଲୁ ସମୁଦ୍ର କୂଳକୁ। ବର୍ଷା ହେଲା ଯେ ମାନେ ବେଶୀ ବର୍ଷା ନାଇଁ
ତା ହେଲେ ଭଲ ଲାଗିବନି।
ନା ଭଲ ଲାଗିଲାନି ବହୁତ ହୁଁ ବହୁ ମନ ଦୁଃଖ ହେଲା କହିଲେ ଏହେ କେବେ ଆଉ ସେଇଠି କାଲି ଠାକୁର ଦର୍ଶନ କରିକି ଗୋଟେ ଫଟୋ ଉଠେଇ ହେଲାନି କିଛି ନାହିଁ।
ହୁଁ।
ବର୍ଷା ହେଇଗଲା ସେଥିରେ ବୋଉ ମୋ ବୋଉ ଆସିଥିଲା।
ହୁଁ।
ବୋଉ, ବାପା, ମୋ ସାନ ଭାଇ ସବୁ ଯାଇଥିଲୁ ଆମ ମୋ ପୁଅ ଯାଇଥିଲା ଆଉ ମୋ ଝିଅ ହେଲେ ସମସ୍ତେ ମିଶିକି ଯାଇଥିଲୁ। କୋଲଡ଼ିଏ ଏ କିଛି ଭଲ ଖାଲି ଠାକୁ ପ୍ରଦର୍ଶନୀ ଭିତରେ ଏତେ ଗହଳି ଯେ କହିବାର ନାହିଁ।
ସତରେ ଯୋଉ କୁହନ୍ତି ଠାକୁରଙ୍କ ଡୋରି ନ ଲାଗିଲେ ଯାଇ ବନି ମୋ ମ୍ୟାରେଜ ଦେଢ ବର୍ଷ ହେଲାଣି ସେ ଚାରି ଥର ଛୁଟି ଆସିକି ଗଲେଣି ମୁଁ ଖାଲି ସବୁ ଥର ଜିଦ୍ଦି କରୁଚି କାନ୍ଦୁଚି କିନ୍ତୁ ଯାଇପାରୁନି।
ହଁ ଠାକୁର ଙ୍କ ଡୋରି ନ ଲାଇଲେ ଜମା ଯାଇ ପାରିବନି ତମେ। ମାନେ ଭାବିବ ଯିବି ବୋଲି ଓ ହୋ ହଁ ନିଜେ ଯାଇପାରିବନି।
ସାଙ୍ଗରେ ନିଜେ ଯାଇକି ଏକା ଆସିଲେଣି।
ଓହୋ ନାଇଁ ଏଥର ଯାଅ ତମେ।
ଏଇଥର ଆସିଲେ ସିଓର ଆଗ ଯିବୁ ମ ଏଥର ଆସିଲେ ଆଗ ପୁରୀ ଘଟଗାଁ
ହୁଁ ହୁଁ।
ଆଡକୁୁ ଇଆଡେ ଯିବୁ ବାହାରକୁ କାଶ୍ମୀର ହେକା।
ହୁଁ ଆମେ ଯାଇଥିଲୁ ଘଟଗାଁ ତାରିଣୀ ଆମ ମୋ ପୁଅର ଚୁଟି ଟୁରିଷ୍ଟ ଗାଡ଼ିରେ ଚୁଟି ପକେଇକି ଆସିଲୁ। ଆଉ ଯେତେବେଳେ ଆମ ମୋ ପୁଅ ନଣ୍ଡା ହେଲା ଆମ ଝିଅ ବି କିନ୍ଦିଲା କହିଲା ମୁଁ ବି ନଣ୍ଡା ହେବି। ମୁଁ କହିଲି ଆରେ ଯାହାର ଥିବ ନା ଆରେ ତୋର କଣ ତୁ ନଣ୍ଡା ହେବୁ। ଆଉ ଏଠୁ ଗଲା ତୁନି ହେଲା ଆମ ମୋ ପୁଅ ନଣ୍ଡା ହେଲା। ଇଏ ଜିଦିକଲା ଆ ଟୁରିଷ୍ଟି ଗାଡି ତରତର କରୁଚନ୍ତି।
ହଁ
ସେଇଥିରେ ଯାଇକି ଆଉ ମୁଁ କହିଲି, ନାଇଁ। ତୋର ନୁହେଁ ଆଉ ସେ ରାଜାର ଆମ ପୁଅର ଛୁଟି ପଡ଼ିବ ହଉ ତା ହେଲେ ବୁଝିଲା।
ଆମ ଶାଶୁ ଘର ଗାଁଲୋକ ସବୁ ଯାଉଥିଲେ ସାଙ୍ଗହେଇକି ଏ ପୁରୀ ଚିଲି କିଆ ନାରାୟଣୀ ଭଗବତୀ ତାରାତାରିଣୀ ଏମିତି ସବୁ ଜାଗା ଗଲେ। ବସରେ। ମତେ ଆମ୍ ବାବୁ ମନା କଲେ ଖା ନାଇଁ ସେମାନଙ୍କ ସାଙ୍ଗରେ ଗଲେ କିଛି କୁଆଡେ ବୁଲି ପାରିବନି ଭଲରେ।
ଆଁ ସେମିତି ହଁ।
ହେଲେ ମତେ ଭଲରେ ଚାରିଆଡେ ଭୁଲେଇ ଦଉଚ ପୁରୀ ଏଠି ଚାରିଥର ନେଇଗଲଣି।
ସେଇଆ ଆମର ସେପଟେ ଲାଇବ୍ରେରୀ ଅଛି ଉଦଇପୁରୁ।
ହୁଁ।
ଦାସରଥୀ ପଥର ହଁ ଲାଇବରି ଅଛି ଉଦଇପୁରୁ।
ହୁଁ।
ଲାଇବିରି ହୁଁ ହୁଁ ହୁଁ।
ନୁଆ ଗାଁ।
ହଁ ବା ନୁଆଗାଁ।
ଦାଶ ଅଜା ଙ୍କ ଯୋଉ ଲାଇବ୍ରେରୀ।
ହୁଁ ହୁଁ ହୁଁ ହନୁମାନ ବାହାରିବେ ସେଇଠି।
ହୁଁ ସେ ପାଖାପାଖି ଦେଖୁନ କେତେ ଭଲ ଭଲ ଜାଗା ଅଛି ମୁଁ ଜାଣିନି କିଛି ଦେଖି
ହଁ ସେଇଠି ହନୁମାନ ପାହାଡ ହେବେ ବହୁତୁ ବଢିଆ ଏଇଠି କରିଦେଲେଣି ଏବେ।
ନାଇଁ ଦଶପଲ୍ଲା ଡ୍ୟାମ୍ ଯାଇଥିଲୁ ଦଶପଲ୍ଲା ଡ୍ୟାମ୍ ବି ବହୁତୁ ଭଲ ହେଇଗଲାଣି।
ମୁଁ ଯାଇନି ବହୁତୁ ବର୍ଷ ହେଲା।
ହୁଁ କେବେ ଆସ ବୁଲିକି ଯିବ ଦଶପ୍ଲା କୁଆଁରିଆ ଡ୍ୟାମ।
କୁଆଁରିଆ ଆମେ ତୁ କୁଆଁରିଆ ନଦୀରେ ଗାଧଉ ଆଉ।
ହୁଁଉ।
ହଁ ବା ପୁରୁ ଆମର ସେଇଠି ନଦୀରେ ଗାଧଉ ସେତେବେଳେ ଏବେ ସିନା ପାଣି ହେଇଗଲା ନହେଲେ ନଦୀରେ ପାଣି ଆଇଣୁ ଆଣିଥାଉ ଗରାରେ ଡେକ୍ଚିରେ। ଆଗରୁ ଏବେ ସିନା ଘରେ ଘରେ ସବୁ ପାଇପି ହେଇଗଲା।
ହୁଁ।
ଆଉ ଆମର ସେପଟେ ଯଦି ଯେତେ କୂଅ ଖୋଳିଲେ ବି ଭଲ ପାଣି ପଡ଼େନି। କୁଆଁରିଆ ବ୍ରିଜ୍ ଟା ଭାଙ୍ଗି ଯାଇଚି।
ହୁଁ।
ଆଉ ଏବେ ବ୍ରିଜ ବ୍ରିଜ କାମ ଚାଲିଚିଏବେସବୁ।
କୁମ୍ଭର ପଡ଼ା।
ହଁ କୁମାରପଡା ବ୍ରିଜି କାମ ଚାଲିଚି। ଆଉଥରେ ଆମେ ଯାଇଥିଲୁ ହୀରାକୁଦୁ ଡ୍ୟାମ୍ ସେପଡ଼େ ଘଣ୍ଟେଶ୍ୱରୀ। ମୁଁ ବୋଉ ହେଇକା ଆମେ ଯାଇଥିଲୁ ସବୁ ବୁଲିବାକୁ ସେଇ ଟୁରିଷ୍ଟ ଗାଇଡ଼ରେ ହବ ଆଉ ହେନ୍ତି କଣ ଯାଇ ହେଉଚି କିଲି।
ହଁ ପାଁ।
ସେ ଗାଁରେ ଥିଲା ନା ବହୁତୁ ଜାଗା ବୁଲିକି ପଳେଇ ଆସିଛୁ।
ହୁଁ।
ଶାଶୁ ହେରିକା ସବୁ ଆଉ ହୀରାକୁଦୁ ଡ୍ୟାମ ଅଣ୍ଟେଶ୍ୱରୀ ସବୁ ସ ସମ୍ବଲପୁର ଲାଇଣି ସବୁ ଏପଟେ।
ହୁଁ।
ଛୋଟ ଛୁଆରେ ଛୋଟ ହେଇଥିଲେ ତଥାପି ଯାଇକି ବୁଲିକି ପଳେଇ ଆସୁଚୁ।
ହୁଁ।
ଆ ଏମିତି ତ କେବେ ଯାଇ ମାନେ ଯାଇ ହଉନି ନା କିଛି ନାହିଁ। ଆଉ ତମ ଶାଶୁଘର ଗାଁ ପାଖରେ କଣ ସବୁ, କଣ ଆଉ?